ହାଲୋ
ହଁ କଣ କରିଥିଲ?
ନାଇଁ କିଛି ନହିଁ ଏମିତି ବସିଛି ଆଉ କିଛି ନାହିଁ ବର୍ଷା ତ ହଉଥିଲା ସକାଳୁ ବର୍ଷା ହଉଥିଲା ଯେ ଏ କାମ ଆଜି ଟିକେ ଡେରି ହେଲା ସେଇଥିପାଇଁ ଉଠିବା ବି ଡେରି ହେଲା ସକାଳୁ ଶୋଇକି ଉଠିବା ଡେରି ହେଲା ତାପରେ ଯୋଉ ଟିକେ ଖରାରେ ବୁଲୁ ଯେ ଗୋଡ ହାତ ସବୁ ବିନ୍ଧା ଛିଟିକା ହେଇକି ସବୁ ଗଣ୍ଠି ଗଣ୍ଠି ପା ଫୁଲି ଯାଉଛି ସବୁବେଳେ ଏବେ ବର୍ଷା ବୋଲିୁ ନୁହେଁ ବର୍ଷ ସାରା ଏମିତି ଗୋଡ ହାତ ଗଣ୍ଠି ସବୁ ଫୁଲି ଯାଉଛି ଯେ ମୁଁ କାମ ବି ବେଶୀ କିଛି କରିପାରୁନି ଏପର୍ଯ୍ୟନ୍ତ ତ ବି ମୋ ଘର କାମ ବି
ଯାଇକି ଟିକେ ମେକ କାଲି ଦେଖିଦକି ଆଇିଲାନି ଡାକ୍ତରଖାନା କ
ଡାକ୍ତରଖାନା ଯାଇଥିଲି ଗୋଡ଼ ଗୁଡ଼ାକ ଏଇ ଫଟୋ ବି ଉଠାଇଛି କଣ ସେଇଟା ଗୋଟେ ଏକ୍ସରେ କରନ୍ତି ସେଇଟା ବି କରିଛି ଡାକ୍ତର କହୁଛନ୍ତି ଯେ ଟିକଏ ଖାଲି ଘରେ ବସିବା ପାଇଁ ବେଶ ର କହିଛନ୍ତି ଏ ଯେ କହିଛନ୍ତି ଯେ ଆଉ ଘର କାମ ତ ଯାହା ହେଲେ ବି ଆମେ କରିବାକୁ ପଡିବ ଘର କାମ ନ କଲେ ଆଉ କିଏ କାମ କରିବ। ହଁ ସେ ଘର କାମ ତାପରେ ଟିକେ ଆମର ଏପଟେ ପାଣି ସମସ୍ୟା ରହୁଛି ଯେ ଆମେ ଟିକେ ଗୋଟେ ଜାଗାରୁ ପାଣି ବି ପିଇ ପାରୁନୁ ଆଉ ସେଥିପାଇଁ ଏପଟ ସେପଟ ହେଇକି ପାଣି ବି ପିଇଲାଠୁ ଗୋଡ ହାତ ବି ଟିକେ ଫୁଲା ରହୁଛି ଆଉ କଣ କରିବି ଏମିତି ବାହାର ଭ ହଇରାଣ ହଉଛି ମୁଁ
ହଁ ବର୍ଷା ଦିନଟା ବି ଆସିଲାଣି ବର୍ଷାରେ ବେଶୀ ବି ଚିନ୍ତା କରିବେନି ବେଶୀ ଓଦା ବି ହେବନି ଆଉ ବେଶୀ କରି ମନେ ରଖିବେ କି ମାନେ ଗୋଡ ଟା ବେଶୀ ତିନ୍ତେଇବନି କାରଣ ପାଣି ସବୁ ତଳେ ଜମି ଯାଇଥିବ ନା ଯଦି ଗୋଡ ତମେ ତିନ୍ନ୍ତେଇଲ କି ସେଟା ତମ ଦେହରେ ପୁରା ଭେଦିକି ତମ ଜର ହବ ଖାସ ହବ ସେଥିଲାଗି ମାନେ ବର୍ଷା ଦିନ ପାଣି ଟିକେ ସତର୍କ ରହିବ।
ବର୍ଷା ତ ହେଇନି ଏବେ ତ ଖରା ହଉଛି ବର୍ଷା ବି ହଉଛି ତଣିକ ଦେଖିବା ବର୍ଷା ଦିନ ତ ଆସିଲେ ଆମର ଏଠି ଚଳିବା ଭାରି ମୁସ୍କିଲ ହେଇଯାଉଛି ଆଉ ଆମର ପୁରଡା ରାସ୍ତା ଠୁ ବାରି ଯାକେ ପୁରା ପାଣି ଆଣ୍ଠି ଆଣ୍ଠି ପାଣି ପୁରା ରହୁଛି ଆମର ଏଇଟା କଣ? କି ଏଇଟା ଆଗକାଳିଆ ଘର ହେଇଯାଇଛି ତ ସେଥିପାଇଁ ଆମର ଟିକିଏ ଘର ତଳୁଆ ହେଇଯାଇଛି ଆଉ ଆମ ବାଡ଼ି ଗୁଡ଼ାକ ସବୁ ହେଉଛି ଖାଲ ଜାଗାାଗୁଡ଼ା ଯେତେବେଳକୁ ବର୍ଷା ହେଉଛି ସେ ବର୍ଷାରେ ପାଣିଟା ଆମର ଦାଣ୍ଡ ପାଣି ଆମର ବାରିକି ଯେଉଁ ଯାଉଛି। ଯେତିକି ଯିବା କଥା ଯାଉ ଯାଉଛି କିନ୍ତୁ ତାପରେ ଯୋଉ ପାଣି ଟା ଆମର ସେଇ ପାଣିଟା ଏଠି ରହିଯାଉଛି ସେଇ ପାଣି ଟା ଆମର ଶୁଖିଲା ବେଳକୁ ପ୍ରାୟ ଥରେ ଯଦି ବର୍ଷା ହଉଛି ତାକୁ ଶୁଖିବା ପାଇଁ ଚାରିରୁୁ ପାଞ୍ଚ ଦିନ ଲାଗୁଛି ସେଇ ପାଣିରେ ଆମେ ତ ଯାହା ହେଲେ ଆମେ ତ ଗାଉଁଲି ଲୋକ ବାରିରେ ଆମର ସବୁ କାମ ବାରିରେ ବାସନ ଯିବୁ ମାଜିବାକୁ ବାରିଆଡ଼େ କାଠ ଆଣିବାକୁ ଯିବୁ ବାରିଆଡେ ଗାଧେଇବା ବାରିଆଡେ ଲୁଗା ଶୁଖେଇବା ଆମର ସବୁ ବାରିଆଡେ କାମ ସେଇଥିପାଇଁ ଏରା ଗୋଡ଼ ହାତ ଏମିତି ପାଣିରେ ଯିବି ଟିକେ କାମ କଲାଠୁ ସେ ଗୋଡ ହାତ ସବୁ ଆମର ଏମିତି ଫୁଲି ଯାଉଛି ଆଉ କଣ କରିବୁ।
ଆଉ ଦିଦି ତମର ସେପଟେ ତ ରଜ ଗଲା ଭାବ ସମସ୍ତଙ୍କର ୟା ପରେ କୋଉଠି ଉତ୍ସାହ ଆସିବ ଜାଣିଛ କି?
ନା ନା ମୁଁ ଜାଣିନି ସେ ବିଷୟରେ
ମୁଁ ଶୁଣିଥିଲି ଲୋକ କଣ କହୁଛନ୍ତି ୟାପରେ କୁଦରୁ ପୁଣି ଓଷା ଆସିବ।
ହଁ ହୁଏ ସେଇଟା ହୁଏ ଆମର ଏପଟେ ସେ ଓଷା ନାହିଁ ସେ ଓଷା ସେମିତି ଏତେ କେହି ଏପଟେ ଆମର ଓଷା କରନ୍ତିନି ଏମିତି କେତେବେଳେ କେ ଯଦି କୋଉଠି ଛୋଟ ଛୋଟ ଛୁଆ କଲେ ନ କଲେ ତାପରେ ବର୍ଷା ତ ହଉଛି ଯେନୁ ଚାଷ ବାସ ଟାଇମ ଯେ ଟିକେ ଏ ହଉଛି ରଜ ବି ଏବେ ଏବେ ରଜ ସିନା ଯାଇଛି ହେଲେ ଆହୁରି ଦୂର ବନ୍ଧୁ ଯୋଉମାନଙ୍କର ଦୂର ବନ୍ଧୁ ତାପରେ ଆମର ବି ଏବ ବର୍ଷ ରଜରେ କିଛି କରିନୁ ଦୂର ବନ୍ଧୁ ମାନେ ବି ଆମର ଆସିନଥିଲେ ରଜରେ କିଛି କରିନୁ ଆମର ଏପଟରେ ଆମର ରଜରେ ପିଠା ପଣା ସେମତି କିଛି କେହି କରନ୍ତିନି କଲେ କରିବେ ନ କଲେ ନାହିଁ ସେମତି ନାହିଁ କିନ୍ତୁ ରଜ ପରେ ଆମର ଯୋଉ ଯେତେବେଳକୁ ବର୍ଷା ପାଣି ପଡେ ସେ ବର୍ଷା ଦିନେ ବର୍ଷା ହେଲେ ଆମର ପିଠାପଣା କରିକି ଖାଆନ୍ତି ରଜରେ ଏତେ ଖରାରେ କିଏ ପିଠା କରିକି ଖାଇବ ସେଇଥିପାଇଁ ଆମର ଏତେ କେହି ପିଠା କରନ୍ତିନି ତ
ହଁ। ହଁ ଆମର ବି ସେମିତି ବ ସେ କିଛି ପିଠା ହେ ନଥିଲା ସେଇ ଶୁଖିଲା ପିଠା ତ କହିବାକୁ ଗଲେ ସେ ଯୋଉ ସୁଜି କଖିରା ଆଉ ସେ ଯୋଉ ଆରିସା ନିମିକି ଏ ସବୁ ଆମେ ଆଗୁଆ କରିଦେଇଥିଲୁ ତାପରେ ବି କିଛି କରିନୁ ଏର ସବୁ ତ ଆମେମାନେ ତ ଝିଅ ମାନେ ବି କରୁନୁ ଆଉ ମା ମାନେ ବି କରନ୍ତିନି ତେଣୁକ ଯିଏ ବି ସବୁ ଆଣନ୍ତି ସେଇଟା ହିଁ ଖାଇ ଦେଇେଇଥିଲୁ ଆଉ ତମର ସେପଟେ କଣ କଣ ଖାଇଥିଲ।
ନାଇଁ ଆମର ତ ନାହିଁ ଏପଟେ ଯେହେତୁ ସେମିତି କେହି ବେଶୀ ବିଶେଷ ପିଠାପଣା ଏତେ ନାହିଁ ତାପରେ ଆମ ଘରେ ବି ଏମିତି ହୁଏନି ଆମର ତ ସବୁ ଆଣ୍ଠୁ ଗଣ୍ଠି ଦରଜ ହେଇକି ପିଡ଼ା ହଉଛି ଯେ ଅରୁଆ ଦେହରେ ଯାଉନି ଆଉ ପେଟ ବି ଟିକେ ସମସ୍ୟା ରହୁଛି ଯେ ପେଟ ବହୁତ ଥର ଡାକ୍ତରଖାନା ଗଲୁଣି ଡାକ୍ତର ବି ମନା କରିଛନ୍ତି ନାଇଁ ତୁମେ ଅରୁଆ ଖାଉନି ଅରୁଆ ତମ ଦେହରେ ଯାଉନି ଆଉ ଏ ଘର ଚାଉଳ ତ ଆମର ଯେଉଁ ବିଲରେ ଯେଉଁ ଅରୁଆ ଚାଉଳ ଆମେ କରୁୁ ସଂଗ୍ରହ କରୁଛୁ ସେଇ ଚାଉଳ ତ ଜମା ବି ଯାଉନି ପେଟ ଦର ହେଯାଉଛି ଆଉ ଯଦି କିଣିକି ଆମେ ଅରୁଆ ଚାଉଳ ଆଣୁଛୁ ତାହେଲେ ସେଇ କିଣା ଅରୁଆ ଚାଉଳରେ ଯଦି କେତେବେଳେ ମନ ହେଲା ଚକୁଳି ପିଠା ଟିକେ କରିକି ଖାଉଛୁ ନହେଲେ ନାହିଁ କିନ୍ତୁ ଅରୁଆ ଜିନିଷ ଆମେ ସେତେ ଆମ ଘରେ ବ୍ୟବହାର କରୁନୁ ଦେହ ାଉନି ପୁରା କଣ କରାଯିବ ସେଇଥିପାଇଁ ଆମର ସବୁବେଳେ ଅନ୍ୟ ଜିନିଷ କିଛି ରୁଟି ହେଲା ସୁଜି ହେଲା ଆମର ଏଇ ୟାରି ଉପରେ ଆମେ ଯାହା କରିକି ଖାଉ କିନ୍ତୁ କ୍ଷୀର ହେଲେ ଆମେ କ୍ଷୀରରେ ବି ଅନ୍ୟାନ୍ୟ ଜିନିଷ ଆମେ ଯାହା କରିକି ଖାଉ। ଅରୁଆ ଜିନିଷ ଆମ ଘରେ ବେଶୀ ବ୍ୟବହାର ହୁଏନି ମୁଁ ଜାଣି ପାରୁନି ଗୋଡ ଫୁଲ କେବେ କମ ଆଣ୍ଠୁ ଗଣ୍ଠି ଫୁଲା କେବେ କମ ମୁଁ ଟିକ ଭଲରେ ଚାଲିବାକୁ ମୋର ଭାରି ଇଛା ମୁଁ ବି ଜାଣି ପାରୁନି ମୁଁ କୋଉ ଡାକ୍ତରଖାନା ଯିବି କୋଉ ଡାକ୍ତରଙ୍କ ସହିତ ଦେଖା କରିବି ମତେ ଟିକେ କହିଲ।
ଆପଣ ଗଣେ କାମ କରନ୍ତୁ ଢେଙ୍କାନାଳରେ ସେଇଠିକି ଭଲ ଡକ୍ଟର ଅଛନ୍ତି ସେଇଠିକି ହିଁ କେବେ ଫ୍ରି ହେଇକି ଯାଆନ୍ତୁ।
ଦେଖିବା ମୁଁ ତ ଜାଣିନି ସେ କୋଉଠି କଣ ସେ ଜାଗା ବି ମୁଁ ଜାଣିନି ଆଉ ଦେଖୁଛି ଆମର ମୁଁ ଶୁଣିଥିଲି କୁଆଡେ ସେଇ ପାଖାପାଖି କୋଉଠି ଗୋଟେ ଭଲ ଡାକ୍ତର ଅଛନ୍ତି ଆମର ଆଣ୍ଠୁ ବିଭାଗର ଅଛନ୍ତି ଭଲ- ବିଭାଗର ଗଣ୍ଠି ବିଭାଗର ସେଇଠିକି ବି ବହୁତ ଲୋକ ଯାଇକି ଭଲ ହେଇକି ଆସୁଛନ୍ତି ମୁଁ ଭାବୁଛି ସେଇଠିକି ଗଲେ ହୁଅନ୍ତା ଯେ ହେଲେ ମୁଁ ତ ଟିକେ ତାଙ୍କ ଠିକଣା ଜାଣି ପାରୁନି ଏ ତଥାପି ମୁଁ ଠିକଣା ବୁଝିକି ଯିବି ପାରି କିନ୍ତୁ- ଗୋଡ ଟା ଟିକେ ସିନା କମିଲେ ମୁଁ ଯିବି ଏତେ ଜୋର ଗୋଡ ଫୁଲା ହେଇଛି ଯେ ମୁଁ ଚାଲିକି ବି ଯାଇପାରିବିନି ଗାଡିରେ ବି ଗଲେ ମୁଁ ଗାଡିରୁ ଓହ୍ଲେଇକି ବି ଚାଲି ପାରିବିନି
ହଉ ଦିଦି ମୁଁ କେବେ ଗୋଟେ ବୁଝିକି- ଜଣଙ୍କୁ କହିଦେବି ସେ ସେଇ ଡାକ୍ତରଙ୍କ ନମ୍ବର ଆଣିବେ ନହେଲେ କଥା ପରାମର୍ଶ କରିଦେବେ ମୁଁ ବୁଝିକି ତମକୁ ଏଇ ଦି ତିନି ଦିନ ଭିତରେ କହିଦେବି ତମେ ତାପରେ ସେଠିକି ଯାଇକି- କି ଦେଖେଇଦେବେ ଟିକେ ଗୋଡରେ ଆଉ ଗୋଡ କ- ହେଲୋ
ହଁ ମୁଁ ବି ସେଇଆ ଭାବୁଛି କି କଣ ହେଲାଣି ବି ଭିତରେ ଭିତରେ ପେଟ ସମସ୍ୟା ଗୋଡ ସମସ୍ୟା ବିଭିନ୍ନ ସମସ୍ୟା ନେଇକି ଜୀବନରେ କଣ ଶାନ୍ତିରେ ରହିବ ମୁଁ କିଛି ବୁଝି ପାରୁନି ଆଡେ ଟିକେ ଡାକ୍ତରଖାନା ଯାଇ ହଉନି ପଇସା ପତ୍ରର ବି- ଟିକେ ଅସୁବିଧା ରହୁଛି ପଇସା ପତ୍ର ହେଲେ ବି କିଛି ନହେଲେ ମୁଁ ଗୋଟେ ଗାଡି ବି ଆମର ଭଡା କରିଦେଇକି ବି ମୁଁ ପଳାନ୍ତି ହେଲେ ପଇସା ପତ୍ର ଟିକେ ଅସୁବିଧା ରହୁଛି ସେଇଥିପାଇଁ ସବୁଆଡୁ ସବୁଆଡୁ ବିଭିନ୍ନ ସମସ୍ୟା ଉପୁଜୁଛି ଆଉ କୋଉ ରାସ୍ତାରେ ମୁଁ ଗଲେ ଭଲ ହବ ମୁଁ କିଛି ଜାଣିପାରୁନି ଯଦି ସେପଟେ କିଛି ଭଲ ଡାକ୍ତର କେତେ ଜଣ ଅଛନ୍ତି ତାହେଲେ ମୋତେ ଟିକେ ସେ ଡାକ୍ତର ମାନଙ୍କ ଠିକଣା ମୋ କତିକି ଟିକେ ଦେଇଦେଲେ ମୁଁ ଦେଖିବା ତାଙ୍କ ସହିତ ମୁଁ ଫୋନ ଯୋଗେ କଥା ହେଇ- ଯିଏ ଭଲ କରିପାରିବ ମୁଁ କଥା ହେଇ ଡାକ୍ତର ମାନଙ୍କ ସହିତ ଯିଏ ଭଲ କରିପାରିବ ମୁଁ ତାଙ୍କରି କତିକି ଯାଇକି ଦେଖେଇବି ତମର ସେପଟେ ଏମିତି ମୋ ଭଳିଆ କିଏ ଆଣ୍ଠୁ କି ପେଟ ଏମିତି କିଏ ସମସ୍ୟାରେ ଅଛନ୍ତି କି ଲୋକମାନେ
ହଁ ଅଛନ୍ତି ମାନେ ଆମ ଘର ପାଖରୁ ହିଁ ଦି ତିନି ଜଣ ଅଛନ୍ତି ରୋଗୀ ଦି ତିନି ଜଣ ଅଛନ୍ତି ସେମାନଙ୍କର ଏମିତି ଆଣ୍ଠୁ ଗଣ୍ଠି ବିନ୍ଧା ହଉଥିଲା ଫୁଲା ହଉଥିଲା ପେଟ ସମସ୍ୟା ହଉଥିଲା ସିଏ ବି ମାନେ ସିଏ ବି ସେମିତି ବୁଝାବୁଝି କରିକି ଯାଇକି- ଭଲ ଡାକ୍ତରଙ୍କୁ ଦେଖେଇକି ଏବେ ଟିକେ ସୁସ୍ଥ ହେଇଛନ୍ତି ଭଲ ମେଡିସିନ ଆଣିଛନ୍ତି ସେ ଡକ୍ତର ବି ବହୁତ ଭଲ ସେ ଡାକ୍ତର ଆଉ ମୁଁ ତାଙ୍କୁ ବୁଝିକି ଦି ତିନି ଦିନ ଭିତରେ ତାଙ୍କର ସବୁ ଠିକଣା ତକ ଆଣିକି ତମକୁ ତମ ସାଙ୍ଗରେ ପରାମର୍ଶ - କରୁଛି ଆଉ ଯଦି ବି ସେଠି ତମେ ଯାଅ ତାହେଲେ ମୋର ପୁରା ବିଶ୍ଵାସ ଅଛି ସେଇଠି ହିଁ ତମେ ଭଲ ହେଇଯିବ ଏଠୁ ଏଠୁ ନଯାଇକି ପଇସା ଖର୍ଚ୍ଚ ଅଯଥା ପଇସା ନ ଖର୍ଚ୍ଚ କରିକି ସେଇଠି ହିଁ ଯାଆନ୍ତୁ ସେଇଠି ହିଁ ଭଲ ହବ କାରଣ ଏଇଠି ଆମର ଆଗରୁ ଲୋକ ଭଲ ହେଇଛନ୍ତି ନା ସେଥିଲାଗି-
ନାଇଁ ମୁଁ ୟା ପୂର୍ବରୁ ଥରେ ଆଣିକି ଖାଉଥିଲି ଆୟୁର୍ବେଦିକ ର ଗୁଟେ ଖାଉଥିଲି ଚେରମୂଳି ଔଷଧ ଗୁଟେ ଖାଉଥିଲି ଉଁ ଅବଶ୍ୟ ସେଇଥିରେ ଟିକେ ଭଲ- ହେଇ ଯାଇଥିଲା ମୋତେ ବି ଟିକେ ଭଲ ଲାଗୁଥିଲା ତାପରେ ଚେରମୂଳି ଔଷଧ ତ ସବୁବେଳେ ଖାଇଲା ବେଳକୁ ପାଟି ବି ମୋତେ ଟିକେ ଭଲ ଲାଗିଲାନି କିନ୍ତୁ ଚେରମୂଳି ଔଷଧ ଟା ଯୋଉ ଆମର ଭଲ କାମ କରେ ସେତେବେଳେ ଏବେବି କାମ କରୁଛି ଆଉ ମତେ ଯୋଉ ଚେରମୂଳି ଔଷଧ ଯୋଉ ବାବାଜୀ ବୁଢା ଜଣେ ଦଉଥିଲେ ସେ ବାବାଜୀ ଆଉ ଦୁନିଆରେ ନାହାନ୍ତି ଆଉ ତାଙ୍କ ପୁଅ ଯଦି ଦଉଥିବେ କି କଣ ମୁଁ କହିପାରିବିନି ତଥାପି ମୁଁ ଆଉ ଜାଣିପାରୁନି ତାଙ୍କ ପୁଅ ଦଉଛନ୍ତି କି ନାହିଁ ଯଦି ସିଏ ବି ଦିଅନ୍ତେ ମୁଁ ଆଣିକି ଖାଇଲେ ବି ମୋର କମିଯାଆନ୍ତା ଆଉ କିନ୍ତୁ ମୁଁ ଭାବୁଛି ଥରେ ସରକାରୀ ଡାକ୍ତରଖାନାରେ ଆଉ ଥରେ ଟିକେ ଦେଖେଇଦେବି ଆଉଥରେ ଦେଖେଇଦେଲେ ଆମର ଯାହା ସବୁ ଆସିବ ବିବରଣୀ ଆସିବ। ସେଇ ଅନୁସାରେ ମୁଁ ଭାବୁଛି ଆଣିକି ଔଷଧ ଖାଇବି ଉ ନହ ହେଲେ ତା ତାପରେ ସେ ଯୋଉ ବୈଦ ମତେ ଔଷଧ ଦେଇଥିଲେ ସେ ଯୋଉ ବାବାଜୀ ବୈଦ ସି ତାଙ୍କରିଠୁ ନହେଲେ ପୁଣି ଥରେ ଭାବୁଛି ଯିବି ଏ ପଇସା ଖର୍ଚ୍ଚ ହେଲେ ହବ ପଛେ ଆଉ ସେଇ ବାବାଜୀ ବୁଢା କତିକି ଯାଇକି ମୁଁ ଆଉ ଥରେ ଔଷଧ ଆଣିଲେ ମୁଁ ଭାବୁଛି ମୋ ଗୋଡ ଟା ପୁରା ଭଲ ହେଇଯାଆନ୍ତା। ତମ ତମ ପଟେ କିଏ ବାବାଜୀ ବୁଢା ଅଛନ୍ତି କି ସେଇ ଭଳିଆ ଯିଏକ ବୈଦ ଔଷଧ ଆୟୁର୍ବେଦିକ ର ଦଉଛନ୍ତି।
ନାଇଁ ସେମିତି ତ କେହି ନାହାନ୍ତି ମୁଁ ଜାଣ ତରେ ଯଦି ବି କହିବି ତାହେଲେ ବୁଝିବି ବୁଝିକି ଆପଣଙ୍କୁ କହିବି ଆଉ କିନ୍ତୁ ଏଇଠି ମାନେ ଏଇଠି ଦି ତିନି ଜଣ ଭଲ ହେଇଛନ୍ତି ସେଇ ସରକାରୀ ଡାକ୍ତରଖାନାରେ ତ ସେଠି ବି ଯଦି ତମେ କହିବ ତାହେଲେ ମୁଁ ଦି ଦିନ ତିନି ଦିନ ରେ ବୁଝିକି ତମକୁ କହିଦେବି ଆଉ ତମେ କୋଉଟା କହୁଛ ମାନେ ସେ ସେ ବୈଦ୍ୟଙ୍କଟ ଔଷଧ ଖାଇବ ନା ସେଇ ଯୋଉ ଡାକ୍ତର ଖଣ୍ଡରାଣୀ ଔଷଧ ଖାଇବ।
ନାଇଁ ମୁଁ ଏପର୍ଯ୍ୟନ୍ତ କିଛି ନିଷ୍ପତି ନେଇ ପାରିନି କିନ୍ତୁ ମୁଁ ଭାବୁଛି ଯଦି ପ୍ରଥମେ ମୁଁ ଭାବୁଛି ଯାଇକି ସରକାରୀ ଡାକ୍ତରଖାନାରେ ଟିକେ ଆମର ଏଇ ଯୋଉ ଗଣ୍ଠି ଗୁଡାକ ହେଲା ସବୁ ଆଣ୍ଠୁ ଗଣ୍ଠି ଯୋଉ ହାଡ ବିଭାଗ କୋଉଟା ଗୋଉଟେ ଅଛି ସେଇଠି ଯାଇକରି ଟିକେ ଦେଖେଇକି ଆଗ ଟିକିଏ ଫଟୋ ଉଠେଇ ଦିଅନ୍ତି କାରଣ ମୁଁ ଶୁଣିଥିଲି ସେଠିୁଆଡ଼େ ବାହାରୁ ସବୁ ଭଲ ଭଲ ଡା ଆସୁଛନ୍ତି କାଳେ ହୁଏ ତ ସେଠି ମୋ ଗୋଡ ଟା ଭଲ ହେଇଯାଇପାରେ ମୁଁ ବହୁତ କଷ୍ଟ ପାଉଛି ଏ ସେଥିପାଇଁ ଭାବୁଛି ଦେଖ ଦେଖ ଆଗ ସେଇଠି ଯାଇକି ଫଟୋ ଉଠେଇଦେବି। ତାପରେ ଯାହା ଫଳ ବାହାର ସେଇ ଅନୁସାରେ ଯଦି ସେ ଡାକ୍ତର ମତେ ଦେବେ ଔଷଧ ମୁଁ ଦେଖିବା ଖାଇବି ଛଅ ମାସ ଖାଇବି ଯଦି ମତେ ଭଲ ଲାଗିଲା ତାହେଲେ ଆଉ ସେ ବୈଦ ଔଷଧ ଆଉ କାଇହିଁ ଖାଇବି। ସି ଭଲ ତାଙ୍କ ପୁଅ ଭଲ ଦଉଥିବେ କି ନ ଦଉଥିବେ ମୁଁ ତ କହିପାରିବିନି ତେଣୁକରି ମୁଁ ଭାବିଛି ଆଗ ସରକାରୀ ଡାକ୍ତରଖାନାରେ ଦେଖେଇ ଦେଇକି ଆଗ ଫଟୋ ଉଠେଇ ଦେଇକି ତାପରେ ମୁଁ ଆଣିକି ଔଷଧ ସେବନ କରିବି ସେଇଟା କଲା ପରେ ମତେ ବିଶ୍୍ୱାସ ହଉଛି ସେଇଟା କଲେ ବୋଧେ କମିଯିବ କି କଣ ଟିକେ ଉଁ ହଉ ଦେଖିବା ଆଉ।
ହଉ ତମେ ଦେଖ ନହେଲେ ମତେ କହିବ ଆଉ ହଉ ଦିଦି ତାହେଲେ ମୁଁ ଏବେ ରହୁଛି ଟିକେ ପରେ କେତେବେଳୁ କଥା ହେବ।